ହ୍ୟାଲୋ ହଁ। କଣ କରୁଛୁ?
କରୁଛ।
କିଛି ନାଇଁ ବସିଛି ଆଉ।
ଆଚ୍ଛା ଆଚ୍ଛା, ଫିଜିକ୍ସ ଡିପାର୍ଟମେଣ୍ଟର ମାଲୋ ମତେ ତ ଫିିଜିକ୍ସ ବହୁତ ହି ଡର ଲାଗେ ମାନେ ଫିଜିକ୍ସ ମୋର ବିଲକୁଲ ବି ହୁଏନି।
ହୁଁ।
ତମେ କଣ ପିଜି କରୁଥିଲ ନା ପ୍ଲସ ଥ୍ରୀ? ଆଚ୍ଛା ଆଚ୍ଛା।
ଆଉ ଖାଇଛ କଣ ସନ୍ଧ୍ୟାରେ? ଓହୋ ଆଚ୍ଛା ଆଚ୍ଛା। ଘରେ ବନେଇଥିଲ ନା କିଣିକି ଆଣିଥିଲ, ଆଛା ଆଛା।
ଆଁ ତୁ କଣ ଖାଇଛୁ?
ମୁଁ ଖାଇଥିଲି ଟି ବିସ୍କିଟ ଖାଇଥିଲି। ତାପରେ ମାମା ଘରେ ବରା ବନେଇଥିଲେ ବରା ଖାଉଥିଲି ଆଉ।
ହ ହ
ହ
ଆଉ କଣ, ଏବେ କଣ କରୁଛ? ହ ହ ଏବେ ଖରାପ ହେଇଥିଲା ରିସେଣ୍ଟ ଭଲ ହେଇଛି ଆଉ।
ଆଛା ଆଛା, କଣ ହେଇଥିଲା?
ଥଣ୍ଡା ହେଇଯାଇଥିଲା ଜୋରେ।
ଓ ହୋ।
ସେଇଥିପାଇଁ ମୁଁ ମାନେ କଲ ଫଲ ବି କରିପାରୁନଥିଲି ମାନେ ଏତେ ଦେହ ଭଲ ନଥିଲା।
ହଁ ହଁ ମୋର ବି ସେଇ ମଝିରେ ସେମିତି ଥଣ୍ଡା ଜ୍ୱର ଯୋରସେ ହେଇ ଯାଇଥିଲା। ମୁଁ ବି ଲାଷ୍ଟ ଆଡ଼କୁ ହିଁ କରିଲି।
ମୁଁ ଆଜି ଯାଣିଲି ଯେ ଆଜି ଟାସ୍କ ଖତମ ହେଇଯିବ ବୋଲି।
ହଁ ଆଜି ଖତମ ହୋଉଛି କେଜାଣି ମତେ ବି ଜଣା ନାହିଁ।
କେତେବେଳେ ତ ତୋର କେତେଟା ଖଣ୍ଡେ କଲ ଗଲାଣି। ହଁ,
ମୋର ସରିଲାଣି।
ସରିଲାଣି
ହୁଁ-ଉ-ଉ-ଉ। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ମୁଁ ତ ଏବେ ଘରେ ନାହିଁ ବାହାରେ ଅଛି। ଖାଲି ମୋ ଭଉଣୀ ଅଛି ମୋ ପରେ ଆଉ ନା ନା ରୁମ୍ ରେଣ୍ଟ୍ ନେଇକି ରହୁଛି।
ଆଚ୍ଛା ଆଚ୍ଛା, ମାନେ ତାହେଲେ ଏବେ କଣ ପିଜି କରୁଛ? ଦାଉ,
ମୁଁ କିଛି କରୁନି ଏବେ ଇଣ୍ଟର୍ନସିପ ସାରିକି ବସିଛି ଆଉ। ମତେ-ଏ-ଏ ମୋର ବ୍ୟାକ୍ ଲାଗିଥିଲା ତ କଲେଜରେ ସାର୍ଟିଫିକେଟ ଦେଇ ନାହାନ୍ତି ମତେ ଏପର୍ଯ୍ୟନ୍ତେ।
ଓ ଆଛା ଆଛା, ମାନେ କହି ମ୍ କହିଛ ଦବା ପାଇଁ ନା କହିନ?
ହଁ ହଁ, କହିଛି ଦେବେ ଆଉ। ସେ ତ ସବୁବେଳକୁ ଏମିତି କ ଆମ ଡିପାର୍ଟମେଣ୍ଟ ଟା ବି ମାନେ ସେମିତି। ଭଲ ଲାଗେ।
ଘରେ କେ ହଁ ସେ ଏଠି ତ କେ-ଏ-ଏ ଫିଜିକ୍ସ ରେ ତ କେହି ବି ଟିଚର ନଥାନ୍ତି ମାନେ ଏତେ ଠିକ ଠାକ ରେ ବୁଝିବା ପାଇଁ।
ଅ ନିଜ ମାନେ ନିଜ ପିଲାଙ୍କୁ ବି ମାନେ ଏମିତି ଇଏ କରୁଛନ୍ତି।
ଓ ଆଚ୍ଛା ଆଚ୍ଛା। କିନ୍ତୁ ତମ ଡିପାର୍ଟମେଣ୍ଟରେ ହିମାଂଶୁ ସାର୍ ବହୁତ ଭଲ।
ହଁ ହିମାଂଶୁ ସାର୍ ବହୁତ ଭଲ।
ହଁ ଆଉ ଗୋଟେ ଅଛନ୍ତି ତାଙ୍କ ନାଁ କଣ ଯିଏ ଗୋରା ହେଇକି ତାଙ୍କ ନାଁ କଣ?
ସ୍ଵାଗତିକା ମ୍ୟାଡ଼ାମ୍।
ସ୍ଵଗତିକା ମ୍ୟାମ୍ ସେ ବୋଧେ ମାନେ-ଏ-ଏ ମତେ ଲାଗନ୍ତି ସିଏ ଟିକେ ବେଶୀ ମାନେ ଆଟିଟିୟୁଡ଼ ଦେଖାନ୍ତି ବୋଲି।
ହୁଁ ହୁଁ ସେ ତ ଅଛି ତାଙ୍କର ଟିକେ ରହୁଚି ଯେ ତ ଗଭର୍ଣମେଣ୍ଟ କେ-ଏ-ଏ ରହିବ ନା।
ହଁ-ଅ-ଅ ଠିକ କଥା। ତଥାପି ବି ମାନେ ଯେତିକି ରହିବା ଦରକାର ତାଙ୍କର ଟିକେ ବେଶୀ ଅଧିକା।
ହଁ, ହଁ।
ଆଉ ସେ ହରିସାର୍ କୁ ଜାଣିଛ ନା ନାହିଁ? ହ୍ୟାଲୋ,
ହ୍ୟାଲୋ, ହ୍ୟାଲୋ। ହଁ ହରି ସାର କୁ ମୁଁ ଜାଣିଛି।
ଆଛା ଆଛା ସେତ ଗୋଟେ ପାଗଳ।
ସିଏ ଗୋଟେ ଆଉ ସୂର୍ଯ୍ୟ ସୂର୍ଯ୍ୟ ସାର୍ ଟିକେ ଅଛନ୍ତି କିନ୍ତୁ ହରି ସାର୍ ଟିକେ ହ
ଯୋଉ ବ୍ୟାକେ ଏଜାମ ରେ ତୋର ବ୍ୟାକ୍ ଲାଗିଥିଲା ଦେଇ ସାରିଲାଣି?
ହଁ ହଁ।
ଆଛା ଆଛା ମାନେ ଏକ୍ଜାମ୍ ଦେଇ ସାରିଲଣି ଖାଲି ସାଟିଫିକେଟ୍ ଆଣିବ।
ସାଟିଫିକେଟ୍ ଟା ପୁଣି ବାହା
ତମ ଭଏସ ଶୁଣା ଯାଉନି ଆଉ ଟିକେ ମାନେ ଫୋନ ଟା ପାଖରେ ରଖିକି କଥା କୁହ।
ମୁଁ କହିଲି ସାଟିଫିକେଟ୍ ବାହାରୁ ଆସିବ ତ ଟିକେ ଟାଇମ ଲାଗିବ।
କଣ ହେଲା କଣ କହିଲ?
ମୁଁ କହିଲି ସାଟିଫିକେଟ ଟା ଟାଇମ ଲାଗିବ ନା ସେଇଥିପାଇଁ ବାହାରୁ ଯେହେତୁ ଆସିବ।
ଆଚ୍ଛା ଆଚ୍ଛା।
ଏବେ କଣ କରିବୁ ତୁ ପିଜି।
ହଁ ହଁ ପିଜି ତ ମକେଇଥିଲି ଏକ୍ଜାମ ଦେଇଛି ରେଜଲ୍ଟ ଆସି ଛି ଦେଖିଆ କୋଉଠି କଣ ହଉଛି।
କୋଉଠି ଆସିଛି।
ନା ମାନେ ଏବେ କିଛି କଲେଜ ପକେଇନି ଆସିନି କିଛି ଫର୍ମ।
ଆଛା ହଁ ଫର୍ମ ଆସୁନି।
ତମେ କାଇଁ ପିଜି କଲନି ଏଇ ବ୍ୟାକ ପାଇଁ?
ହ ଏମିତି ବ୍ୟାଗ ପେପର ଲାଗିଛି ଆଉ ଦେଇନାହାନ୍ତି ସାର୍ଟିଫିକେଟ କେମିତି କରିବି ଜେ।
ଓହୋ ଆଚ୍ଛା ଆ୍ଛା ମାନେ ଏଥର ପିଜି ଏକ୍ଜାମ ଦେଇଥିଲ ନା ଆଉ ଦେଇନ?
ନା ନା ଦେଇନି ସିଏ ମତେ କହୁଛନ୍ତିି ଆର ବର୍ଷ ଯାଇକି ଦେବେ ସାଟିଫିକେଟ୍।
କଣ
ହଁ ମାନେ ଦି ବର୍ଷ ମୋର ବର୍ବାଦ କରିଦେଲ।
ଆର ବର୍ଷ ସାର୍ଟିଫିକେଟ କଣ ପାଇଁ ଦେବେ ତମେ ଅଫିସରେ ନହେଲେ ସେଇ ଯୋଉ ମନୋରଞ୍ଜନ ସାର୍ ଯିଏ ବସନ୍ତି ତାଙ୍କୁ କଲ କରୁନ।
ଆଁ କଣ କଲ କରି
ତାଙ୍କୁ କଲ କରିକି କହିଲେ ସେ ଅଟଲିଷ୍ଟ କିଛି ହେଲ୍ପ କରିବେ।
କିଛି ବି କହିପାରିବନି ମାନେ ଦେଇଥିଲେ ଗୋଟେ ଦେଇଥିଲି। ଗୋଟେ ଇଣ୍ଟନଶିପ କରିଥିଲି ବୋଲି ମାନେ ସେଥିରେ ପଢି ନଥିଲି ଟୋଟାଲ କିଛି। ପୁଣି ଆଉଥରେ ରି ବ୍ୟାକ ଲଗେଇଲେ।
ଆଛା ମାନେ କୋଉ ସେମିଷ୍ଟାରରେ?
ଥାର୍ଡ ସେମିଷ୍ଟାରରେ।
ଓହୋ।
ମାନେ ରିବ୍ୟାକ୍ ରିବ୍ୟାକ୍ ଲାଗିକି ଏମିତି ଏଇ ଦି ବର୍ଷ ପଳେଇଲାଣି ଆଉ। ତାପରେ ଏବେ ହିଁ ଯ ମାନେ ଏବେ ଯୋଉ ଏକ୍ଜାମ ଦେଇଥିଲି ସେଇଥିରେ ହିଁ ମାନେ ଇଏ କରୁଛି। ହଁ
ଆଚ୍ଛା ଆଚ୍ଛା ମାନେ ପାସ୍ ହେଇଯାଇଛ ତ?
ହଁ ହଁ। ସେଇ ଗୋଟେ ହିଁ ଗୋଟେ ଇଏ ଯୋଗୁ ହିଁ ମୁଁ ଏତେ ଅଟକିଛି ନହେଲେ ଆଉ କେବେଠୁ ହେଇ ସାରନ୍ତାଣି।
ଆଚ୍ଛା ଆଚ୍ଛା।
ମୁଁ ଯଦି ପଢିଥାନ୍ତି ତାହେଲେ ହେଇଯାଇଥାନ୍ତା ମୁଁ ଏପଟେ ଇଣ୍ଟର୍ନସିପ୍ କରୁଥିଲି ନା ଏପଟେ ବି ଏକ୍ଜାମ୍ ସେପଟେ ବି ଏକ୍ଜାମ୍ ଦିଆଡୁଆ ହାଣ୍ଡେଲ କରିପରିଲାନି ଆଉ।
ମାନେ ଏପଟେ କୋଉ ଏକଜାମ ଦଉଥିଲ?
ମୁଁ ଗୋଟେ ଇଣ୍ଟର୍ନସିପ୍ କରୁଥିଲି ତ।
ଆଚ୍ଛା ଚ୍ଛା।
ତା ର ସେ ସେଇଦିନୁ ଚାଲଥେଲା ଆମର।
ସେ ଇଣ୍ଟର୍ନସିପ ସରିଗଲାଣି?
ହଁ ସେଟା ସରିଗଲାଣି।
ହଁ ହୁଁ।
କହିଲି ଖାଲି କାଇଁ ବସିବି କିଛି ଗୋଟେ କରୁଥାଏ।
ହୁଁ ଉଁ ସେଇଟା ବି ଠିକ୍ କଥା।
ମୋ ଦେହ ଖରାପ୍ ହେଇଯାଇଥିଲା ବୋଲି ମାନେ ଏତେ ଲେଟ୍ ହେଇଗଲା। କଥା ହବା ପାଇଁ ନା। ହୁଁ ଆଚ୍ଛା ଆଚ୍ଛା।
ତେବେ ହଁ ମାନେ ଅଜଣା ପିଲା ନା ତ ମତେ କଥା ହବାକୁ କମ୍ଫର୍ଟେବୁଲ ଲାଗେନି ହେଲେ ବି ଏଇ ଦି ତିନି ଜଣଙ୍କ ସହିତ କଥା ହେଇଛି ଆଉ।
ହଁ ଆମେ ତ ସେଇ ଗୋଟେ କଲେଜ ପିଲା ଆଉ କଣ।
ଅଁ ହୁଁ।
ସେଇ ଯୋଉ ମ୍ୟାାମ୍ ଯିଏ ଟିକେ ଏଜ୍ ହେଇକି ତାଙ୍କ ନାଁ ଟା କଣ?
କିଏ? ଆମ ଡିପାର୍ଟମେଣ୍ଟ ରେ?
ହଁ ହଁ।
କିରନ୍ ମ୍ୟାମ୍।
ହଁ କିରନ୍ ମ୍ୟାାମ୍, ସେ ବୋଧେ ବହୁତ ରାଗି ନା।
ବହୁତ୍ ତାପରେ ସେ ପୁରା ଆ ହଁ ଡିପାର୍ଟମେଣ୍ଟକୁ ସିଏ ଆଉ ବିଶ୍ଵ ସାର୍, ଡିପାର୍ଟମେଣ୍ଟକୁ ମାନେ
ବିଶ୍ଵ ସାର୍ ମାନେ ଏତେ ରାଗି ଭଳିଆ ଜଣା ପଡନ୍ତିନି।
ଶୁଣ ବିଶ୍ଵ ସାର୍ ଯୋଉ ଭଳିଆ ଇନସଲ୍ଟ କରିବେ, ମାନେ ତତେ ହସ ସବି ଲାଗିବ ଇନସଲ୍ଟ ବି ଫିଲ୍ ହବ। ଦି ଦିଟା ଏକା ସାଙ୍ଗେରେ ହଁ। ବହୁତ୍ ଥର। ଆମ ଆମ ଇଏରେ ତ ହୁଁ। ମାନେ କା କୋଉ ଏମିତି ଗୋଟେ ପିଲା ନାହିଁ କାହାକୁ ସେ ଛାଡ଼ିଥିବେ।
ଓ ହୋ କଁ କୁହନ୍ତି?
ସେ ସବୁଥେରେ ବେଜିତ କରନ୍ତି କଣ ପାଇଁ କେଜାଣି କଣ? କଣ ଗୋଟେ?
ସେ ବୋଧେ ଏଚ୍ ଓ ଡି ନା ତମର ଏଇ ଡିପାର୍ଟମେଣ୍ଟ ର? ହଁ ହଁ। ଯା ହଉ ଭଲ। ଥରେ ଅ ଯେତେବେଳେ ମୋର ଇନକମ୍ ଇଉଟର୍ ସାଇନ୍ସ ନା ଉମ୍ ଅ କେମେଷ୍ଟ୍ରୀ ଆ ଡିପାର୍ଟମେଣ୍ଟ ଥିଲା ମାନେ ସେଇ ପ୍ଲସ୍ ଥ୍ରି ଟାଇମ୍ ରେ। ଅନର୍ସ ଚେଞ୍ଜ କରଦିଲି ନା। ତ ସେତିକ ବେଳେ ଫିଜିକ୍ସ ଟା ଇଲେକ୍ଟିଭ୍ ଥିଲା। ଆମେ ଥରେ ପ୍ରାକ୍ଟିକାଲ୍ କରିବାକୁ ଯାଇଚୁ ସେଇ ଯୋଉ କିଛି ଗୋଟେ କଣ ସାଉଣ୍ଡ ବାଲା ଯୋଉ ଗୋଟେ ପ୍ରାକ୍ ଟିକଲ ଥାଏ, ସେଇଟା ମୁଁ କରିପାରିଲିନି ବୋଲି ମୋତ୍ ତେ ଯୋଉ ସୋଦା ସୋଦିଲେ ମ୍ୟାମ୍ କୁହନି।
ଯୋଉଦିନ ପ୍ରାକ୍ଟିକାଲ ଥାଏ ଆମର ଆମକୁ ଭୟ ଲାଗେ ବହୁତ୍।
ହୁଁ ଆଚ୍ଛା ଆଚ୍ଛା। ଅଁ ମାନେ ସିଏ ବହୁତ ମାନେ ଗାଳି କରନ୍ତି, ଡରେଇ ଦିଅନ୍ତି ପୁରା।
ତାପରେ ବି ଯେଦି କିଛି ଇନଷ୍ଟ୍ରୁମେଣ୍ଟକୁ ଭୁଲ୍ ତାକୁ ଇଏ କରିବୁ ସରଲା ଆଉ, କହିବେ ପୋଡ଼ି ପାଡ଼ି ଗଲେ ତମ୍ ମାନେ ପଇସା ଦବ।
ଆଛା ଆଛା।
ତ ଏଇଟା ହଉଛି ଲକ୍ଷଣ।
ହଁ ଲକ୍ଷେ ଟଙ୍କା।
ସେଇଟା ପଚାଶ ହଜାର ଟଙ୍କା। ତିରିଶ ହଜାର ଟଙ୍କା, ଥୋଇ ଦେଇଯିବ ହଁ- ହଁ। ସେଥିପାଇଁ ତ ଆମେ ଇଲେକ୍ଟ୍ରିକ ଜିନିଷ, ଏତେ କିଛି ୟୁଜ୍ ବି କରୁନୁ।
ନାଇଁ ମୁଁ ସେତିକି ବେଳେ ହିଁ ତାଙ୍କୁ ଜାଣିଛି, ମାନେ ସେ ଏତେ ରାଗି ବୋଲି, ମାନେ ତାଙ୍କ ଫେସରୁ ହିଁ ଜଣାପଡେ ଅ ସେ ରାଗି ବୋଲିକା।
ଇଏ ଗୋଟେ ଆଉ ବିଶ୍ୱ ସାର୍ ସିଏ ଦି ଜଣ ବସିଲେ ମାନେ, ସିଏ ବିଶ୍ଵ ସାର ଆଉ ଶରତ ସାର୍। ସେ ତିନି ଜଣ, ଆମ ଆମ ବ୍ୟାଚ ପିଲାକୁ ଏତେ ମାନେ ଏତେ ଗାଳି କରୁଛନ୍ତି ଏତେ ଗାଳି କରୁଛନ୍ତି ଯେ କୋଉ ବ୍ୟାଚ? ପିଲା କେହି ଗୋଟେ ବି ପି ଜି ପାଇଁ ପକେଇଲେନି ଫର୍ମ ରେ।
ଭଲ କଥା। ଆଉ ପି ଜିରେ ବି ମାନେ ଏତେ ଭଲ କିଛି, ଅପରଚୁନ ମାନେ ଇଏ ନାହିଁ ଆମ କଲେଜରେ ପି ଜି ହେରା ଖାଲି ଖୋଲି ଦେଇଛନ୍ତି, ମାନେ ଏତେ କିଛି ଭଲ ଇଏ ନାହିଁ।
ମାନେ ଟିଚର ନାହାଁନ୍ତି।
ହଁ ଟିଚର ଏତେ ନାହାଁନ୍ତି, କି ଏତେ ମାନେ ଫାସିଲିଟିସ ଆମ ଏଠି ଡିପାଟମେଣ୍ଟରେ ତ ଏତେ କ୍ଲାସ ଫ୍ଲାସ ନାହିଁ, ମାନେ ୟୁଜି ରେ ଦିଟା ତିନିଟା ପି ଜିରେ ତିନିଟା ନା ଚାରିଟା ଅଛି। ସେତେ କ୍ଲାସ ଫ୍ଲାସ କରିବାକୁ ବହୁତ ପ୍ରୋବ୍ଲେମ ହୁଏ ହଁ।
ଓ ହୋ ନାଇ ଆମର ଫାଷ୍ଟ ହଉଥାଏ।
ହଉ ତାହେଲେ ତମେ ରଖିଦିଅ, ହଁ ହଁ।